ହ୍ୟାଲୋ।
ହଁ ମୋ ଭଏସ୍ ଶୁଭାଯାଉଚ
ୟେସ।
ବହୁତ ଜୋରରେ ବର୍ଷା ପଡୁଛି।
ଆଜ୍ଞା ଆମ ଆଡେ ବି ବହୁତ ଜୋରରେ ବର୍ଷା ହଉଛି।
ଆମର ତ ଝଡତୁଫାନ ଆସାରିଲାଣି।
ହୁଁ ବହୁତ ଜୋରେ ବର୍ଷା ହଉଅଛି ଆଉ ଲାଗୁଛି କି ସବୁ ଜିନିଷ ଉଡିଯିବ।
ବହୁତ ଭଲ ମୋରେ ବି ଟିଉସନ ବନ୍ଦହେଇଯିବ
ଆପଣଙ୍କ ଟିଉସନ୍ ଆପଣଙ୍କ ଘରେ ଠାରୁ କେତେ ଦୂରତାରେ
ମୋ ଟିଉସନ୍ ମୋ ଘର ଠୁ ଜଷ୍ଟ୍ ଶହେରୁ ଦେଢଶହ ମିଟର ଦୂରତାରେ।
ଆରେ ଆଛା।
ମୁଁ ଭାବୁଛି ଯିବି ନା ଆଉ ଆଜି ସେଇ ଛୁଆ ମାନଙ୍କୁ ପଢେଇବାକୁ ପଡିବନି।
ଓହୋ ଆପଣ ବି ଟିଉସନ କରୁଛନ୍ତି ମଧ୍ୟ ଆପଣଙ୍କର ସବୁ ଆଡୁ ଇନକମ ନାଇଁ।
ହଁ ପର ଟିଉସନ୍ ଟିକେ କମ ବି ମିଳୁଛି।
ନେଇକି ଯିବେ ଯିବେ କୁଆଡେ
ଅକ୍ଚୁଲି ମୁଁ ଭାବୁଛି ଏତେ ପଇସା ମୁଁ ନେଇକି ତାନ କରି ଦେବି। ତାନ ବି ଭାବୁଛି କି ନିଜ ଖର୍ଚ ତାପରେ ଭାବୁଛି, ମୁଁ ନିଜେ ଖର୍ଚ୍ଚ କରିଦେବି।
ଦାରଣ କରିବା କଥା ଭାବିବ ଯଦି ମୁଁ ଅଛି ଆ।
ଓହ! ଆପଣ ଯେତେ ଇନକମ୍
ମତେ ମାଇଣ୍ଡରେ ରଖିଥିବେ।
ଆପଣଙ୍କୁ କଣ ଦାନ ଦରକାର?
ଏଇଟା ଛୋଟ ମୋଟ ଇନକମ ନା ଆଉ।
ଆପଣଙ୍କୁ, ଏତେ ପ୍ରିୟ ଦସ୍ତି ଦିଦି ଅଛନ୍ତି ନା। ହାପ୍
ଅ, ସିଏ ଥୋଡି ସିଏ। ସେଇ ପଇସା ତ ସିଏ ମାନେ ନିଜ ପଇସା ସିଏ ଥୋଡ଼ି ମତେଦବ ଖର୍ଚ କରିବାକୁ! ସେଟା ସିଏ ଖର୍ଚ୍ଚ କରେ। ତା ପଇସା ଯେହେତୁ, ସିଏ ଘାସ କାଟିକି ପଇସା ଏତେ ମହେନତରେ କମଉଚି।
ଆକ୍ଚୁଆଲ୍ ତାଙ୍କୁ ଥରେ ହଲେଇଲେ ସିଏ ହେଲା, ପଚାଶ କୋଟି ତାଙ୍କ ଦିହରୁ ଗଳି ପଡିବ। ଆପଣ, ସେଇଥିରେ ତାଙ୍କୁ ବହୁତ ତାଙ୍କର ଅଧିକା ପଇସା ବଳିବ।
ନାଇଁ, ଯେମିତି ରାଜଶ୍ରୀ ମ୍ୟାଡାମ୍ କମେଇଲେ ଆପଣଙ୍କୁ ଥୋଡ଼ି ଦଉଛନ୍ତି ସେ।
ଏଇଟା ସତ କଥା।
ସେମିତି ଯାହାର ଯିଏ ପଇସା ରଖିଲା ଆଉ।
ହଁ, ଆପଣ ଧୁରନ୍ଧର ଦେଖିଥିବେ।
କଣ କହିଲେ?
ଆପଣ ଧୁରନ୍ଧର ମୁଭି ଦେଖିଛନ୍ତି?
ନାଇଁ ଦେଖି ନାହିଁ।
ଓହୋ! ଆପଣଙ୍କୁ ଆକ୍ସନ ମୁଭି ପସନ୍ଦ କି! ଫନି ମୁଭି ପସନ୍ଦ କି କଣ ପସନ୍ଦ?
ମତେ ରମ୍କମ୍ ପସନ୍ଦ ଥ୍ରିଲାର ସାସ୍। ମୁଭି ପସନ୍ଦ ଆକ୍ସନ ବଗେରା ଏତେ ପସ୍ ଥଙ୍ଗ୍ରା। ଦେଖିବି ଏ ହଁ କେମତି ଦେ ଏତେ ନୁହେଁ।
ରମ କମ୍ ପସନ୍ଦ।
ହିଁ ହିଁ ହିଁ। ସେଟା ଟିକେ ପ୍ରାୟୋରିଟି ଅ ମାନେ ଫାଷ୍ଟ ଆସେ ମୁଭି ଚଏସ।
ମାନେ ଅଫ କେମ୍ପସ।
ନାଇଁ। ନା ନା ନା ନା ହିଁ। ବଲିଉଡ କଥା କହୁଛି ମୁଁ। କି ସାଉଥ ହେଲା। ଉଁହୂଁ ହୂଁ ହୂଁ ତ ଆପଣ ତାହେଲେ ଦେଖ୍ ଦେଖିଛନ୍ତି ସେଇଟା।
ମୁଁ ଫାଷ୍ଟ ଡେ ରିଲିଜ୍ ଯେତେବେଳେ ପ୍ରଥମ
ମାନେ ଅଫ୍ କ୍ୟାମ୍ପସ।
ହଁ।
ବା ଭେରି ଗୁଡ ଆପଣ ଭଉଣୀ ପଛ ଏପର୍ଯ୍ୟନ୍ତ ଦେଖିନଥିବେ କିନ୍ତୁ ଆପଣ ସାରି ସାରିଲେଣି।
ମୁଁ ହେଲା ଅକ୍ଚୁଆଲ ମତେ ଅଫ୍ କ୍ୟାମ୍ପସ ଦେଖିତେ ଖାସ୍ ଲାଗିଲାନି ଜଷ୍ଟ ଷ୍ଟୋରୀ ଏତ ଭଲ ନଥିଲା।
ହଁ ମାନେ ଏମିତି ଏଭରେଜ ଥିଲା ଆଉ।
ଆଭରେଜ୍ ସେଟା ହଁ ବହୁତ ଆଭରେଜ ସେଟା।
ହୁଁ। ଆଉ କଣ କୁହନ୍ତୁ।
ହଉ ଏଇ କପଡ଼ କଣ କରୁଥିଲେ।
ଏବେ ତ ମୁଁ ଅ ଶୋଇବାକୁ କଥା ଭାବୁଥିଲି। ବଟ୍ କିନ୍ତୁ ଯେହେତୁ ବର୍ଷା ହଉଛି। ତ ଆଉ ଶୋଇ ତ ହବନି ତ ଆଉ କିଛି କରିହବନି।
ଲାଇନ ବି କଟିି ଗଲା।
ଆମର ଲାଇନ ଯଉ ଅଛି ବଧେ ଆଉ କିଛି ସମୟ ପରେ ସିଏ ବି କାଟିଦବ।
ଆମର ପବନ ଆସିନଥିଲା କାଟି ଦେଇଛି
ଆମର ବି ସେଇୟା କରେ। ତ ଏପର୍ଯ୍ୟନ୍ତ ଯେହେତୁ କାଟିନି ତ ଏଥର କାଟିଲେ ମତେ ଲାଗୁଛି ବହୁତ ଲମ୍ବା ସମୟ ପାଇଁ କାଟିବ।
ନାଇଁ ଆମର ନର୍ମଲି ବି ଲମ୍ବା କାଟିକି ଆଟକୁ ହେଲା।
ହଁ
ଆଉ ଆପଣଙ୍କର ଟିୟୁସନ ରେ କେତେଟା ଛୁଆ ପଢୁଛନ୍ତି?
ଆମ ଟିଉସନ ରେ ପଚିଶ ରୁ ତିରିଶ ଜଣ ପଢିଛନ୍ତି।
ମାନେ ଆପଣ ପଢଉଛନ୍ତି? ଏ ତେପିଲା ଙ୍କୁ ହ।
ମୁଁ ତାଙ୍କୁ ମୁଁ ତାଙ୍କୁ ଅର୍ଗାନିକ କେମେଷ୍ଟ୍ରି ଆଉ ଫିଜିକାଲ କେମେଷ୍ଟ୍ରି ପଢଉଛି।
ଓ ଆଚ୍ଛା ଆପଣ ତ ତାହେଲେ ଆପଣଙ୍କ ଆଙ୍କଠୁ ଟିପସ ନଉଥିବେ
ଅକ୍ଚୁଲି ରାଜଶ୍ରୀ ହେଲା ମୋର ଷ୍ଟୁଡେଣ୍ଟ ଥିଲା।
ଓହୋ। ସେଇୟା ଆଉ
ତାପରେ ସେ ନାଳୁକୁ ପ୍ରିଫର କଲା
ସିଏ ମୋତେ କହୁଥିଲେ ମୋ ଟିଚର ହଉଛନ୍ତି କଣ ଗୋଟେ ଏସ କହିକି ଗୋଟେ କଣ କହିଥିଲେ ଏସ ରେ ହିଁ ଗୋଟେ ଆଉ କଣ ନାଁ ଥିଲା।
ଓହୋ ଓହୋ ସିଏ ହେଲା ତାପରେ ନାଳୀ ପ୍ରେମୀ ତାପରେ ସେ ନାଳୀ ପ୍ରେମୀ ହେଇଗଲା ଆଉ କିଛି କରିହଲାନାଇଁ।
ହଁ ଆଛା। ଛାଡ ଆଉ ଯାହାର ଯାହା ଚଏସ୍
ଆପଣ ବି ତ ବୋଟନି ଡିପାର୍ଟମେଟର ନା?
ହଁ। କିନ୍ତୁ ମୁଁ ଏମିତି ଯାଏନି ଲା ମାନେ ପ୍ରାକ୍ଟିକାଲ ଲଗେବା ଦେଖିବା ପାଇଁ ନାଳ ଫାଲ ପାଖକୁ
ଓହୋ ବୋଟାନି
ଯାଇକି ଦେଖିକି ଆସ ନାଳପାଖରେ କୋଉ ଗଛ ଉଠିଛି। ଆଉ ମତେ କୁହ କିନ୍ତୁ ମୁଁ ଯାଏନି। ନାଳ ପାଖକୁ
ହଁ ହ ସମସ୍ତେ ଥୋଡି ନା ହେଲା ଗୋବର ଭିତରୁ ନ୍ୟୁକ୍ଲିଅସ ଖୋଜନ୍ତି।
ଏକ୍ଜାକ୍ଟ୍ଲି।
ହୁଁ। ଆକଚୁଲି ମୁଁ ଗୋଟେ ଭାବୁଥିଲି ମୋ ପାଇଁ ଗୋଟେ ଭଲ କୋର୍ସ ଅଛି ସେଥିରେ ବହୁତ ଭଲ ଇନକମ ହବ।
ଆଛା କୋଉ କୋର୍ସ?
ଆକ୍ଚୁଆଲି ସେଇଥିରେ ହେଲା ତମକୁ ଇଲ ସର ପିଏ ହବାର ଅଛି।
ଓ ମାଇ ଗଡ ତ ବହୁତ ପଇସା ଥିବ ବହୁତ
ଏକ୍ଜାକ୍ଟଲି ବହୁତ ପଇସା।
ଆପଣ ବା ରାଜଶ୍ରୀ ମ୍ୟାଡ଼ାମକୁ ପିଏ ହେଇଗଲେ ସେ ଆପଣଙ୍କୁ ପଇସା ଛଡେଇ ଦେବେ ପୁରା ଭଲରେ
ନାଇଁ ନାଇଁ ସିଏ ହେଲା ମୁଁ ତାର ପିଏ ହବାର ଭାବିଥିଲି ସିଏ ନା ପର ଆୱାର ପଚିଶ ପଇସା ଦଉଛି ଏବେ। ତ ମୁଁ ବେଟର ଅପର୍ଚୁନିଟି ପାଇଁ ଭାବୁଛି।
ସ୍ନେହା ମ୍ୟାଡାମ ଅଧିକ ଦେବେ ପ୍ରିୟଦର୍ଶିନୀ ମ୍ୟାଡ଼ାମ ବି
ସ୍ନେହା ମ୍ୟାଡାମ ବହୁତ ବହୁତ ଦିଅନ୍ତି ସ୍ନେହା ମ୍ୟାଡାମ ସ୍ନେହା ମ୍ୟାଡାମ ବହୁତ ଦିଲ୍ ଖୁସି ନା
ହଁ
ଗୋଟେ କାମ କରିବା ଆମେ ଦି ଜଣେ ମିଶିକି ରହିଯିବା ତାଙ୍କ ପାଖରେ ମାନେ ସ୍ନେହା ପାଖରେ ସେ ଜଣେ ଆଉ ପ୍ରିୟଦର୍ଶିନୀ ପାଖରେ ଜଣେ।
ହଁ।
ହଁ ତାପରେ ପ୍ରିୟଦର୍ଶିନୀ ମ୍ୟାଡାମଙ୍କ ପାଖରେ ତ ବହୁତ ପଇସା
ହୁଁ ହଁ ପ୍ରିୟଦର୍ଶିନୀ ସ୍ନେହା ଦିଦି ପାଖରେ ବି ହେଲା ବହୁତ ପଇସା ସିଏ ତ ହେଲା ତା ପଇସାରେ ଶୁଅନ୍ତି।
ହୁଁ ପୁରା ପୁରା ଘର ଭର୍ତ୍ତି ପୁରା
ହୁଁ ହଁ ଏଇ ହେଲା ମୁଁ ଗୋଟେ କଥା ଭାବୁ ଥିଲି।
ହଁ।
ମୋର ହେଲା ମୁଁ ଜଣ ଛୁଆ ଥିଲି ନା ମୋର ମାର୍ଥ ଟିଚର ହେଲା ଏସ ଏସ ଟି ବୁକ ନେଇକି ଆସୁଥିଲେ ଆମକୁ ଫିଜିକ୍ସ ପଢେଇବାକୁ ସେଥିପାଇଁ ସିଏ ହେଲା ଭୁଟାନର ବାହାର କରିକି ଆମକୁ କହିଲେ କର୍ଣ୍ଣାଟକ କୋଉଠି ଅଛି ତ କୁହନ୍ତୁ ଏଥରକ ବିଜେପି ଜ କୁହ କି ବିଜେପି ଜିତିବ
ହୁଁ ହୁଁ ବି କଣ?
କୋଚିଂନ ବୁଝି ପାରିଲିନି କି ଆଉ ଥରେଛି ଆମର ମାର୍ଥ ର ଟିଚର ଆମକୁ ଫିିଜିକ୍ସ ପଡ଼େଇବାକୁ ଆସୁଥିଲେ ଏସ ଏସ ଟି ର ବୁକ ଧରିକି ସିଏ ହେଲା ଆମକୁ ଭୁଟାନ ର ମ୍ୟାପ ରେ ଚାଇନା ଖୋଜିବାକୁ କହିଲେ ସେଥିପାଇଁ କି ଆମେ କହିଲୁ ଆମେ କେମିତି ହେଲା ଚାଇନା ର ମ୍ୟାପ ରେ କର୍ଣ୍ଣାଟକ ଖୋଜିବୁ କାହିଁକି ହେଲା କୁହନ୍ତୁ ଏଥରକ ବିଜେପି ଜିତବ କି ବିଜେଡ଼ି?
ମାନେ କୋଛିନ ଷ୍ଟାର୍ଟିଂରୁୁ ନେଇକି ଲାଷ୍ଟ ଯାଏ ସବୁ ଜିନିଷ ଓଲଟା ପାଲଟା ଇଲୋଜିକାଲ ଜିନିଷ ସେ କେମେଷ୍ଟ୍ରିର ଟିଚର ନା କଣ ଫିଜିକ୍ସ ଏସ ଏସ ଟି ବୁକ ଆଣିଲି କିନ୍ତୁ ମାର୍ଥ ପଢଉଥିଲି କିନ୍ତୁ ଭୁଟାନ ତା ପରେ କହିଲେ କି ଚାଇନା ଖୋଜ ତମେ କହିଲ କି ଚାଇନା ର ମ୍ୟାପ ରାତ୍ରୀ ଆମେ କର୍ଣ୍ଣାଟକ ଆଡକୁ ଯିବୁ
ଆଙ୍କଚୁଲି ଫର୍ମାଲିଟି ପିଟାଲରେ ଥିଲେ
ହ ସେଇଆ ଆଉ ରିଜନ ଏମତି କିଛି ବି କୋତ୍ସିନ ପଚାରିବାର ଆଉ।
ହଁ ଆଉ କୁହନ୍ତୁ ଆପଣ କଣ କରୁଥିଲେ।
କିଛି ନାହିଁ ବର୍ଷାର ଆନନ୍ଦ ନଉଥିଲି କିନ୍ତୁ ଯେହେତୁ ବର୍ଷା ଟା ବହୁତ ହେଇଗଲା ତ ମତେ ଆମ ଘରକୁ ଆସିବାକୁ ପଡିଲା।
ଓହୋ କୁହନ୍ତୁ। ସୁଜିର ହାଲୁଆ କେମିତି ବନାନ୍ତି।
ଆପଣ କଣ ସୁଜି ପ ସୂଜିକୁ ଫାର୍ଷ୍ଟ ଭାଜିବେ ଟିକେ ଟିକେ ଭାଜିବାକୁ ପଡିବନି ବୋଧେ ମୁଁ ଆକ୍ଚୁଲି ହାଲୱା କେବେ ବନେଇନି ଟିକେ ରୁହନ୍ତୁ ମୋତେ ଟିକେ ପ୍ରୋସେସ କରିବାକୁ ଦିଅନ୍ତୁ ଫାର୍ଷ୍ଟ ସୁଜି ପକେଇବେ। ତା ଦେହରେ ଚିନି ପକେଇବେ ଲାଷ୍ଟକୁ। ପାଣି ପକେଇଦେବେ। ସରଲା ହେଇଗଲା। ପାଣି ଟା ଶୁଖିବାକୁ ଦେବେ ଆଁ ଏମିତି ନାହିଁ କି ପାଣିଚିଆ ପାଣିଚିଆ ମୁଁ ଭୁଲ କହିଲି କି।
ସେଟା ଠିକ ପୁରା ପରଫେକ୍ଟ।
ତ ହସିଲେ କାହିଁକି ଆପଣ।
ଆକଚୁଲି ମୁ ଟିକେ। ଆଇ ଏଚ ଏମ। ଆକଚୁଲି ମୁଁ ହେଲେ ଛୁଆ ବେଳୁ ଭୁଲ ଦେଖୁଥିଲି ଆକଚୁଲି ଟିକେ ଯୋଉ ସଞ୍ଜୀବ ସଞ୍ଜୀବ କପୁର। ଇ ତ ଆପଣଙ୍କ ହିଁ ଷ୍ଟୁଡେଣ୍ଟ ଥି ସେ ସେଥିପାଇଁ କେଲା ଭୁଲ ରେ କରି
ବାସ କି ଭୁଲ। କହିଲେ ମୁଁ ତାକୁ ଏତେ ପଢେଇ ପଢେଇ ଛି।
ପୁରା ପାଠ ୱେଷ୍ଟ ଗଲା। ଆପଣ କଥା ଆପଣ ଆଇ ଏଚ୍ ଏମ ଶୁଣିଛନ୍ତି।
ନା ଫୁଲ ଫର୍ମ କଣ?
ଆଇ ଏଚ ଏମ ଆକ୍ଚୁଲି ଗୋଟେ ଗମେଣ୍ଟ କଲେଜ ଯୋଉଥିରେ ଖାଇବା ବନା ଶିଖାନ୍ତି।
ଆଚ୍ଛା।
ଆକ୍ଚୁଆଲି ମୁଁ ସେଥିରେ ଆପଣଙ୍କ ନା ଟପ ରେ ଦେଖିଥିଲି।
କିଛି କିନ୍ତୁ ମୁଁ ଜାଣିନି।
ଏକ୍ଜାକ୍ଟଲି ଆପଣ କର ନା ଅ ଆପଣ କହିଲେ କି ବହୁତ ଫ୍ୟାନ ଅଛନ୍ତି ନା କୁକିଂ ର।
ହୁଁ ହୁଁ ହୁଁ।
ସେଥିପାଇଁ ଆପଣଙ୍କ ନାଁରେ ପୁରା ଗୋଟେ କଲେଜ ଖୋଲି ଦେଇଛନ୍ତି।
ମୋ ନାଁ ରେ ଗୋଟେ କଲେଜ ଅଛି ମୁଁ ଜାଣିନି ହଉ ଭଗବାନ!
ମାନେ ଆପଣଙ୍କ ପାଇଁ କି ଗୋଟେ ମାନେ ଆପଣଙ୍କ ଡେଡିକେଟେଡ।
କୋଉଠି ଅଛି।
ଓ ସେଟା ମୁଁ ବି ଜାଣନି।
ଆଉ ମତେ ଟିକେ ଜାଣିକି କହିବେ ଆମେ ମିଶିକି ଯିବା।
ହଁ ହଁ।
ହୁଁ।
ହଁ ହେଲେ, ମୁଁ ଏକ ରଖୁଛି ମୋର ଟିକେ ହେଲା ଦିଦି ଟିକେ ଡାକିଲାଣି।
ଆଜ୍ଞା ଆଜ୍ଞା ଠିକ ଅଛି।
ହୁଁ।